ମୋ କଥା ଶୁଭୁ ମୋ କଥା ଶୁଭା ଯାଉଛି?
ଆଜ୍ଞା।
ଆଉ କଣ କରୁଛ?
ଆଉ କିଛି ନାହିଁ ବାସ୍ ବସିଛି।
ଓହୋ ଆଜି କଣ ଖାଇଥିଲ?
ଖାଇଥିଲି ଏପର୍ଯ୍ୟନ୍ତ ତ ଖାଇନି।
କାଇଁ ସକାଳେ ଖାଇନ?
ହଁ ସକାଳେ ତ ଖାଇଥିଲି।
ହଁ ସେ କଣ ଖାଇଥିଲ ସେ କଥା ଟା ମୁଁ ପଚାରିଛି ନା କଣ ଖାଇଥିଲ?
ସକାଳେ ଭାତ ଆଉ ଆଳୁ ଆଳୁ ଦମ୍ ନା ଆଳୁ ତରକାରୀ।
ଓହୋ ତମେ ଆଳୁ ଦମ ଖାଉଚ କି ଆଳୁ ତର
ଆରେ ନାଇଁ ମାନେ ସେ ତରକାରୀ ହେଇନଥିଲା ତ ସେଥିପାଇଁ ମୁଁ ଯାଇକି ଦହିବରା ନେଇଆଇଲିି। ମାନେ ଦହିବରାର ତରକାରୀଟା ସେଇଟା।
ଓହୋ ଓ ସେଟା ଆଳୁ ଦମ୍।
ଆରେ ସିଏ ତ ଦୋ-ଦୋକାନୀ ବାଲା ଯାହା କୋଇଲା କୋଇଲେ ଏଟା ଆଳୁ ଦମ୍ ମୁଁ କଣ କରିବି। ଏଇଠି ବସିକି ଗୋଟେ କାମ କରୁଚି ତ ସେଇ ଆଉ ସେଇ ଆପଟା ହିଁ ଦେଖୁଥୁଲି ତ ହେଲାନି ତ ମୁଁ କଣ କରିବି?
ଓହୋ ଆଉ ଘରେ ସବୁ କଣ କରୁଚନ୍ତି ଆଣ୍ଟି ଅଙ୍କଲ?
ଘରେ କଣ କରିବେ ବା ଘରେ ବାବା କାମରେ ବୋଉ ସିରିଏଲ ଆଉ କଣ।
କୋଉ ସିରିଏଲ ଦେଖୁଚନ୍ତି କି?
ସାର୍ଥକରେ କଣ କଣ ଦିଏ?
ଓହୋ ତୁ ଖରା ମୁଁ ଛାଇ?
ଓଡିଆ ଲୋକ କଣ କରନ୍ତି ଓଡିଆ ସ୍ତ୍ରୀ ଲୋକମାନେ
ଆ-ଆ-ଆଛା ଆଛା ଆଉ ଅଙ୍କଲ କଣ କରନ୍ ଆଛା ଅଙ୍କଲ କଣ କରନ୍ତି?
ସିଏ କିଛି ନାଇଁ ତାଙ୍କ କାମ।
ମାନେ କଣ କୋଉ କାମ କରନ୍ତି ମାନେ ତମ ବାପା କଣ ଚାକିରି-ଇ କରନ୍ତି?
ନାଇଁ ତାଙ୍କର ଦୋକାନ ପତ୍ର ଅଛି ସେଠି ସବୁବେଳେ
କୋଉ ଦୋକାନ ଅଛି?
ଏଇ ଗ୍ରୋସରୀ।
ଆଛା ତମେ ବି ବେଳେବେଳେ ବୋଧେ ଦୋକାନରେ ବସ?
ଆଜ୍ଞା ବସିବାକୁ ପଡ଼ିବ ନା ନାଇଁ ପୁଣି।
ହଁ ଆପନା ଖୁଦ୍ କା ବିଜନେସ୍ ଆଉ ନା?
ଗୋଟେ ପ୍ରକାରର।
ଓହୋ।
ହୁଁ।
କା କାଲି କମ୍ପୁଟର କ୍ଲାସ୍ ଆସିବ ନା ଆସିବନି।
ହଁ କାଲି ଯିବିନା କାଲି ଶୁକ୍ରବାରେ ଆଜି ଛୁଟି ଥିଲା।
ହୁଁ ତମର ପ୍ରାୟେ ଟାଇମ୍ ବନ୍ଦ ରହୁଚି ନା କମ୍ପ୍ୟୁଟର କ୍ଲାସ୍ ତ ସେଥିପାଇଁ ମୁଁ ପଚାରଲି ତମେ କାଲି ଆସିବ କି ନ ଆସିବ।
ଆରେ ମତେ ମ୍ୟାାମ୍ କଲ କରିଥିଲେ।
କୋଉ ମ୍ୟାମ୍ ତନ୍ଦା ଦଦି ନାଁ ଇତିଶ୍ରୀ ଦିଦି?
ଇତିଶ୍ରୀ।
ଏଇ ଯୋଉ ପୋ-ପେମଣ୍ଟ ପାଇଁ ନା?
ମୁଁ ଜାଣନି କିନ୍ତୁ ଗୁରୁବାର ଛୁଟି ନା ନାଇଁ?
ହୁଁ।
ତାହେଲେ ଠିକ୍ ଅଛି ତାହେଲେ ପଇସା ପାଇଁ।
ହୁଁ ହୁଁ ହଁ ହଁ।
ମୁଁ ଆରେ ମୁଁ ଉଠେଇଲିିନି। କାରଣ ମୁଁ ଦେଖିନଥିଲି କଲ୍ କରିଚନ୍ତି ବୋଲି ମୁଁ ଯେତଳେ ଦେଖିଲି ସେତଳେ ଆଉ ଭାବିଲି କି ଏ ମୁଁ ତ ଯାଇନି କ୍ଲାସ ସେରୁ ଗୁରୁବାରେ ତାପରେ ଛୁଟି ତ ତାହେଲେ ସେ ପଇସା ପାଇଁ କଲ୍ କରି ଥିବେ ତ ମୁଁ ଆଉ କଲ୍ କଲିିନି।
ହୁଁ।
ଉଁ ଥରେ କହି ସାରଲେଣି କି ଡିଉ ହୋଇସାରଚି ତମର।
ଆଛା।
ସେଥିପାଇଁ।
ତମର ତମର କେତେଟା କ୍ଲିୟର ହବାର ଅଛି କି ବାକି?
ମୋର ଆଉ ବୋଧେ ତିନଟା କି ଚାରିଟା
ଆଚ୍ଛା ଆଉ ମୋର ତ କ୍ଲିୟର ହେଇଯାଇଛି କାଇଁକିନା ଏଇସରେ ଏଇ ମାସରେ ଏଇ ମାସଟାହିଁ ଲାଷ୍ଟ ତାପରେ ଆମର ଏକ୍ଜାମ ହେବ ବୋଧେ
ତୋର ଲାଷ୍ଟ୍ ଜଦି ତାହାଲେ ମୋର ଏତେ ସାରା କେମିତି ଅଛି
ତମେ ତମେ ଦେଖ ଭଲସେ ରିସିବ୍ ଚେକ୍ କରାଅ କାହିଁକି କହିଲ ମାନେ ଅଧିକ ତମ ହାତ ହାତରୁ ବାଜିଯିବ ନହେଲେ
ଏନା ମୋର ଏବେ ଦଶଟା ନା ଏଗାରଟା ସାଇନ ହେଇଛି
ହ ଦଶଟଙ୍କା ଏଗାରଟା ସାଇଁଣ୍ଡ ହେଇଛି ମାନେ ତମର ପ୍ରାୟ କ୍ଲିଅରହେଇଛି ସିଏ ଜାଣିନଥିବ ମେବି ଗୋଟେ ଏକାଥରେ ପେମେଣ୍ଟ ଦେଇଛନ୍ତି ନାଁ ତ ସେ ଜାଣିନଥିବେ ସେଇଟା
ହଁ ମୁଁ ତ ପ୍ରାୟତଃ ସେଇୟା ହୁଏ ମୋର ତିନି ମାସରେ ଦିଇ ମାସର ଏକାଥରେ ମୁଁ ଦିଏ
ତମେ ଶୁଣ ତମେ ଯାଇକି ରିସିପ୍ ଟା ଚେକ୍ କରେଇଦିଅ ତମ ପାଖେ ତ କାଗଜ ଥିବ ନା
ହୁଁ
ହ ହଉ ତମେ ସେୟା ଦେଖେଇଦବ ଦେଖିଲେ ସାର୍ ଙ୍କୁ କହିବ ସାର୍ ମୋର ଏତିକି ପେମଣ୍ଟ ହେଇଯାଇଛି ଆଉଯେତିକି ବାକି ଅଛି ସେତିକି ଦେଇଦବ କାଇଁ କିନା ଏଇ ମାସ ସେଠି କ୍ଲିଅର କରିଦିଅ କାରଣ ସରିଯିବ ଆଉ
ହଉ ଯାହା କହିବ
ହଁ ଆଉ ଆଉ ପଢାପଢି ତମେ କଣ କରୁଛ
ପଢା ପଢି କିଛି ନହିଁ ସରିଗଲା ବା
ଆଉ ଏଇନା କଣ ପ୍ଲାନିଂ ଅଛି
ହ ଜଣା ନାହିଁ
ଆଚ୍ଛା ତମେ ଯୋଉ ସବୁ ଯୋଉ ଯାଇଥିଲ ମାନେ କମ୍ପୁଟର କ୍ଲାସ ପିକନିକ ରେ ଯୋଉ ଆମର ଯାଇଥିଲ କୋଉଠିକି କହିଲ ମହେନ୍ଦ୍ରଗିରି ବୋଧେ ଆଉ ଆଉ କୋଉ ଜାଗାଟା କଣ ସେଇଟା ଜିରାଙ୍ଗ୍ ଯାଇଥିଲ ତ ସେଇଠି କଣ କଣ ସବୁ ଦେଖିଲ ସେଠି କଣ କଣ ଦେଖିଲ କଣ କଣ କଲ ମତେ ଟିକେ କହିବ
ଜି ଫାଷ୍ଟ ସେ ଫାଷ୍ଟ ଆମେ ସେଠିକି ଯାଇନଥଲୁ ହା ସେ ଯୁଝ ଟା କଣ ଖସ ଟା ନା କଣ ବା
ଏଇ ଯୋଉ ଖସଡା ୱାଟର ଫଲ୍
ହଁ ହଁ ହଁ ସେଇ ଜାଗାକୁ ଫାଷ୍ଟ ଯାଇଥିଲି କାରଣ ଫାଷ୍ଟ ଭୋଜି କରିବାର ଥିଲା ନା
ଓହୋ ସେଠି ଯାଇକି କଣ ଖାଇବ ଫାଷ୍ଟ କଣ ଖାଇବାକୁ ଦେଲେ
ତ ନିଜେ ବନେଇବାକୁ ପଡିଲା କେବେ ହେଲେ ଭାତ ଗରା ହେଇଥିଲା ଆ ତାପରେ ଡାଲମା
ଆଉ
ତାପରେ ପାମ୍ପଟ ଆଉ ସେ ଯେଉଁ ଭଜା ଭଳିଆ ଗୋଟେ କଣ କରନ୍ତିନି ଫ୍ରାଏ କରନ୍ତି ଛାଣନ୍ତି ତେଲରେ ବେସନ ପକେଇକି ନା ନା ବେସନ ପକେଇକି ହଁ ଯୋଉ ବହୁତ ସାରା ଭେଜିଟେବଲକୁ କାଟି ଦେଇେଇକି ତାକୁ ବେସନରେ ଗୋଳେଇକି
ଆଉ ଛାଣନ୍ତି ମାନେ ସେ ଚିପ୍ସ
ଆଚ୍ଛା ହଁ ଚିପ୍ସ ତ କ ଯା
ହଁ ହଁ ତମେ ଜାଣି ପାରୁନ ରେସିପି ଶିଖ ସେଟା ଫ୍ୟଚରରେ କାମୁଡି ଦବ
ଆଉ ଗୋଟେ କ ଣ ହେଇଥିଲା ସେଇଟା ମନେ ପଡ଼ୁନି
ଆଚ୍ଛା ତମେ ମେ ସବୁ ମିଶିକି ରୋଷେଇ କରୁଥିଲେ ନା ସ ଆଉ ସାଙ୍କ ୱାଇଫ୍ ମିଶିକି ରୋଷେଇ କରୁଥିଲେ ହ
ନାଇଁ ସମସ୍ତେ ନ ସେଠି ବଡ ଲୋକ ଥିଲେ ବହୁତ ସାରା ତାପରେ ଛୁଆ ବି ସମସ୍ତେ
ଆଉ ତମର ସେଠି କଣ ତମ ବଲଟ ଗୋଟେ କିଏ ନେଇଗଲା
ସେଣ୍ଟ କି ନେଇନଥିଲେ ସେ ଦେଇଥିଲେ
ଦେଇଦେଲେ
ଆରେ ମୁଁ ଦେଇଥିଲି ତାର ପିନ୍ଧିବାର ନ ଥିଲା ତ ମୁଁ କଣ କର ମାଗିଲା ଦେଇଥିଲି
ଓହୋ ଆଉ ତାପରେ ଆଉ କୋଆଡେ ବୁଲ? ଖସଡ଼ ୱାଟର ବଲ୍ ଛଡ଼ା ଆଉ କୁଆଡେ କୁଆଡେ ବୁଲିଲ?
କ ତପ୍ତ ପାଣି।
ହଁ ଆଉ।
ଆଉ ସେ ମହେନ୍ଦ୍ରବୀର ତ ଗଲୁନୁ ମନା କରାଗଲା।
ଓ ଗଲ ମହେନ୍ଦଗିରି କିନ୍ତୁ ସେ ଜାଗାକୁ ଯାଇଥିଲେ ବଢି ମାନେ ବଢି
କିଏ ଜାଣ କହିଲେ ରିସ୍କ ଅଛି ତ କ ଣ ଏତେ ସାରା ଛୁଆଙ୍କୁ ନେଇକି ପହଞ୍ଚଯିବ।
ଏତେ ରିକ୍ସ ନାଇଁ ମାନେ ଏଇ ନର୍ମାଲ ଗାଡିରେ ଗଲେ ରିକ୍ସ ଅଛି। ବଟ୍ ଗଭର୍ଣ୍ଣମେଣ୍ଟ ତରଫରୁ ତାଙ୍କ ଗାଡି ଯାଉଛି।
ଆଚଛା ସେଠି ପର ପର ପର୍ସନ୍ ପଇସା ପ୍ରବଳ ତାପରେ ସେଇଠି କଣ ବହୁତ ସାରା ଚାଲିବାକୁ ପଡ଼ିବ କେତେ କଣ କହିଲେ ଆ
ହଁ କିନ୍ତୁ ସେ ଜାଗା ଟା ପଡେଇଲା ଯଦି ତମେ ଯଦି ବାଇକ୍ ଫାଇକ୍ ନେଇକି ଯାଇଥାନ୍ତ ତ ସେ ଜାଗା ଟା ଭଲ ଲାଗନ୍ତା।
ହ।
ଆଉ ଯେହେତୁ ବସରେ ଗଲା ତ ସେ ଜାଗା ଟା ଭଲ ନୁହଁ ମାନେ ଡେଞ୍ଜରିୟସ୍ ସ୍ପେସ୍ ଆଉ।
ହୁଁ ଆମେ ବି ଥରେ ଯାଇଥିଲୁ ଏଇ ପିକନିକ୍ କୋଠି କହିଲ ଓଳା ଶୁଣି। ଏଇ ଯୋଉ ଓଳାସୁଣୀ ନା ଫୋଲାସୁଣୀ ନାଇଁ ଗୋଟେ କେନ୍ଦ୍ରାପଡ଼ା ରେ? ଜାଣିଛ ନା ଜାଣିନ ପଳାଶୁଣି? ନା ପଳାଶୁଣୀ ନୁହଁ ଓଳାଶୁଣୀ ହେ ନ ଓଳାଶୁଣୀ। ଶୁଣି ଓଳାଶୁଣି ମନ୍ଦିର ଆମ କେନ୍ଦ୍ରାପଡ଼ାରେ ଅଛି।
ଆଚ୍ଛା।
ତ ସେ ଜାଗାକୁ ଯାଇଥିଲୁ। ମାନେ ବସ୍ ଗଟେ ଘାଟି ଏରିଆ ଟା ମାନେ ଆମେ ଜାଣିଲୁ କି ମାନେ ବସ୍ ମାନେ ଉଠାଣିଆ ଅଛି। ତ ଗୁରୁଜୀ କହିଲେ କି ଆଉ କିଛି ନାହିଁ ଆମେ ନେଇଯିବୁ ଆଉ। ଦେଖିଲା ଆକୁ ଗାଡି ଆଉ ଟିକେ ହେଇ ଥିଲେ ଗାଡି ଖସି ଯାଇଥାନ୍ତା। ହଁ। କାହିଁ ନା ମାନେ ଗାଡି ଅଳ୍ପ ଖସିଲା ଆମ୍ବଡ ସେଠି କାନ୍ଦିଛୁ ପୁରା ମାନେ ଭାଇ କଣ ହବ କଣ ନାଇଁ। ଏଇଭଳିଆ ଆଉ ତାପରେ ଆଉ ଗୋଟେ ଜାଗା ଯାଇଥିଲୁ ଆଁ
ସତରେ ନା ମିଛର ମୁ ଖସି ଯଥାଉ
ଆରେ ଆରେ ସତରେ ମାନେ ବସ ପୁରା ଗଡି ଆସିଲା ମାନେ ଉଠାଣ ଜାଗା ନା ଉଠାଣ ଜାଗାରେ କଣ ବସ ଥ ନା ଉପରକୁ ଉଠିକି ପଳେଇବ। ଏକ୍ସପିରିଏନ୍ସ ଡ୍ରାଇଭର ଦରକାର ନା ତ ସେ ଲୋକର ଏକ୍ସପିରିଏନ୍ସତେ ନଥିଲା କିନ୍ତୁ ଆଉ ଗୋଟେ କଥା ଆମ ଗୁରୁଜୀ ଜଣେ ଥିଲେ ସିଏ ସେଇଠି କଣ କିଲେ ଯୋଉ ଗାଡି ରଖ ଯୋଉ ଗିଅର ନାଇଁ ବସେ। ସେ ଗୁରୁଜ ଗିଅର ପାଖରେ ବସି ପଡିଲେ ତ ତାଙ୍କ ହାତ ସେଠି ମାନେ ଯିଏ ଡ୍ରାଇଭର ଚଲାଉଥିଲେ ତାଙ୍କ ହାତ ବୁଲିଲାନି ଭଲ ସେ। ତ ଗାଡି ପୁରା ଖସିଲାଣି ମାନେ ଗୁରୁଜୀ ମାନେ ଆମକୁ ଓଲେହିବେ କଣ ସେମାନେ ଓହ୍ଲେଇକି ଦୌଡିକି ପଳେଇଲେଣି। ତାପରେ ଆଉ ଯୋଉମାନେ ଖସି ଖ ଯାଉଥିଲେ ସେମାନେ ତ ସେଠି ଚିଲେଇଛନ୍ତି ବସ ରେ କଣ ହେଲା କଣ ନାଇଁ ଆମେ ପ ମୁଁ ପୋଟେ କାନ୍ଦିଛି ଭଗବାନ କଣ ହେଲା ଏଇଭଳିଆ ଜାଗା କିନ୍ତୁ ଭଲ ବି ମଜା ବି ଲାଗିଥିଲା ଆସିଲା ବେଳକୁ।
ହୁଁ ହୁଁ।
ଏଇଭଳିଆ ଆଉ ହଁ ଆଉ ତିରୁପତି ଗଲେ ବି ତିରୁପତିରେ ବି ସେଇଭଳିଆ।
ଭାଇ ମୋତେ ଜାଗା ସତକ ବୁଲିନି।
ଯାଇନ ଆଉ ଯାଇକି ବୁଲିକି ଥରେ ଆସ ମଜା ଲାଗିବ।
ଇଚ୍ଛା ତ ଅଛି।
ଇଚ୍ଛା ହଉଛି ଫାଷ୍ଟ ଇନକମ ଗୋଟେ କରିଦିଅ ଇନକମ କଲା ନିଜ ଗୋଡରେ ନିଜେ ଠିଆ ହେଇଗଲେ ତ ଆଉ ନିଜ ଗୋଡରେ ନିଜେ ଠିଆ ହେଇଯିବ ଆଉ ବୁଲିବାକୁ ଇଛା ହବନି। ସତ ମୁ ଗୋଟେ କଥା କହୁଚି କାହିଁ କହିଲ ଗୋଟେ ଲୋଭ ଆସି ଯିବ ନାଇଁ ମୁଁ ଏତେ ଟଙ୍କା ଇନକମ୍ କରୁଚି ମୁଁ ଏତେ କଷ୍ଟ କରି କରୁଚି କାଇଁ ଏତେ ମାନେ ପଇସା ଟା ଉଡେଇଦେବି ଖାଲିଟାରେ ଆଉ ଇଚ୍ଛା ହବ କି ଉଡେଇବା ପାଇଁ।
ବୋଧେ ନା।
ମୁଁ ଏଇଟା କିନ୍ତୁ ମୁଁ ରିଲେଟ କରଛି କି କାଇଁ କହିଲେ ମାନେ ମୁଁ ଯେତେବେଳେ କାମ କରୁନଥିଲି ମୁଁ କିହିଲି ହଁ ଏମ ଆମ ଘରେ ମତେ ଏଇଟା ଛାୁଡୁ ନହାନ୍ତି ସେଇଟା ଛାୁଡୁ ନାହାନ୍ତି ଯେତେବେଳେ ମୁଁ କାମ କଲି ତ ମତେ କି ନାଇଁ ମୁଁ ଏତେ କଷ୍ଟରେ ପଇସା ଟା ଆଣୁଚି ଆଉ ନାଇଁ କାହିଁକି ପଇସା ଉଡେଇବି। ଖା ବୁଲା ଖାଇବାର ଖର୍ଚ କରିଦେବି ପଛେ କିନ୍ତୁ ଆଉ ବୁଲା ବୁଲିରେ ଇଛା ହଉନି ମତେ। ଏଇଭଳିଆ ଆଉ।
ବୁଲା ବୁଲିରେ
ମୁଁ କିନ୍ତୁ ବୁଲାବୁଲି ବୋହୁତ ଶୋକ ମାନେ ମୁଁ ସବୁ ଜାଗା ସ୍କୁଲ ପିକନିକ ରେ ପଳେଇଛି ମାନେ ମୋର ପିକନିକରେ ବହୁତ୍ ଅଧି ସିଏ ଆମେ ସବୁ ଆମର ତ ସବୁବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନା ସବୁ ଠାକୁରଙ୍କ ପ୍ଲେସ୍ ଆମକୁ ନେଇକି ଯାଆନ୍ତି।
ହୁଁ।
ଏଇଭଳିଆ ଆଉ ଆଉ ଟିକେ ପୁର୍ବରୁ ମାମାଙ୍କର ମୋର କଥା ହଉଥିଲୁ ମାନେ ଏଇ ଯୋଉ ସମ୍ବଲ୍ ସମ୍ବଲପୁରରେ ଯୋଉ ଠା ଠାକୁରଙ୍କ ଅଛନ୍ତି ତାଙ୍କ ଯୋଉ ମୁହଁ ଟା କାଇଁ ଟିକେ ବଙ୍କା ଅଛି। ତ ସେଇ ବିଷୟରେ ଆମେ ମାମା ମୋର କଥା ହଉଥିଲୁ ସେଥିରେ ଅ ତ ମାମା ମତେ ସେଇ ବିଷୟରେ କହୁ ଥିଲା ମତେ ମତେ ସବୁ ଠାକୁରଙ୍କ ବିଷୟ ଶୁଣିବାକୁ ବୋହୁତ ଭଲ ଲାଗେ ଆଉ ତମେ ଶୁଣ କାଲି ଠାକୁରଙ୍କ ବିଷୟରେ ସବୁ କଥା ଶୁଣିକି ଆସିଥିବ ମତେ କହିବ ଆଉ। ହଉ। ଦଶ ମିନିଟ୍ ହେଇଗଲା ତମ ସହ କଥା ହେଇକି ମତେ ବୋହୁତ ଭଲ ଲାଗିଲା ହଉ ମୁଁ କଲଟା ରଖୁଚି ଆଉ।
ଆଜ୍ଞା।
ହୁଁ ରଖୁଛି ଥାଙ୍କୟୁ।